ହଁ ହଁ ଏପାଳି କୁହନ୍ତୁ ଶୁଭୁଛି?
ହଁ ହଁ ଶୁଭୁଚି ଜୟ ଜଗନ୍ନାଥ
ଜୟ ଜଗନ୍ନାଥ କଣ କରୁଥିଲେ ଆପଣ?
ଝିଅକୁ ଶୋଇ ପକେଇ ଶୋଉଥିଲି ଆଉ। ମୋ ହଜବେଣ୍ଡକୁ ଖାଇବାକୁ ଦେଇସାରି ଆସିକି ବାସନ୍ ମାଜିକି ଶୋଇଲି ଆଉ।
ଆଚ୍ଛା ଆପଣ କଣ କରନ୍ତି କି?
ହାଉସ୍ ୱାଇଫ୍।
ଆଚ୍ଛା ଆଚ୍ଛା ଠିକ ଅଛି କିଛି ନାହିଁ। ଆଉ ଆପଣ ଘରେ କେତେଜଣ ଅଛନ୍ତି କ ମାନେ କେତେ ମାମ୍ ମେମ୍ବର ଆପ୍ ଆପଣଙ୍କର କେତେ ଜଣ ଅଛନ୍ତି?
ଆମର ଶାଶୁଘରେ ଶାଶୁ ଶଶୁର ଆମେ ରହୁଛୁ ଏଠି ଗାଁରେ ଶାଶୁ ଶାଶୁର ହଜବେଣ୍ଡ ମୁଁ ଝିଅ। ଆଉ ଭୁବନେଶ୍ୱରରେ ଆମର ଅଛନ୍ତି ଦେଢ଼ଶୁର ଦି ଜଣ ଯା। ତାଙ୍କ ପୁଅ ଝିଅ ସେଠି ଅଛନ୍ତି ଆଉ।
ହଁ ଭୁବନେଶ୍ଵରରେ ବି ଆପଣଙ୍କର ଯା ଦେଢଶୁର ଅଛନ୍ତି ତାହେଲେ ନା?
ଆଜ୍ଞା ଆଉ ଆପଣ ଖାଇସାରିଲେଣି?
ହଁ ହଁ ମୁଁ ଏବେ ତ ଜଷ୍ଟ ଖାଉଥିଲି ଆପଣ ତ ଆଁ କଲ କରିଥିଲେ ଯେତେବେଳେ ମୁଁ ଖାଉଥିଲି ସେତେବେଳେ ଆଉ। ଆଉ ଆପଣ ଏବେ ଆପଣ ରହୁଛନ୍ତି ଏବେ କୋଉଠି?
ଆମର ଏଠି ଭୁବନ ଢେଙ୍କାନାଳ ଭୁବନ।
ଆଚ୍ଛା ଆଚ୍ଛା। ଆଚ୍ଛା ଆଜି ରୋଷେଇ କଣ କରିଥିଲେ?
ଆଜି ଡାଲମା ପୋଟଳ ଆଳୁ ତରକାରୀ ଆଉ ଉଁ କଲରା ଚିପ୍ସ, ଆମ୍ବ, କାକୁଡ଼ି।
ହୁଁ ହୁଁ ଏତେ ସାରା ଆଇଟମ୍ କ ଆପଣ କରିଥିଲେ ବର୍ଷା ତ ହଉଛି ବର୍ଷା ଚାରି ଦିନ ହେଲାଣି ଲାଗିକି ରହିଛି ଆପଣ ସେପଟେ ବି ବର୍ଷା ଜୋରି ହଉଛି?
ହଁ ହଁ ଇଆଡ଼େ ବର୍ଷା ହେଉଛି ବର୍ତ୍ତମାନ କମିଯାଇଛି।
ହଁ ଏବେ ଜଷ୍ଟ ଆମର ବି ସେମିତି ଏଇ ଦି ଘଣ୍ଟା ହେଲାଣି ପାଖାପାଖି ବନ୍ଦ ଅଛି ବର୍ଷା ଏବେ ପୁଣି ଟିକେ ଟିକେ ଝିପ୍ ଝିପ୍ ହଉଥିଲା। ଡ୍ରେସ ପ୍ୟାଣ୍ଟ ତ ଶୁଖେଇକି ବାହାରେ ଶୁଖେଇକି ପୁଣି ଆଣିଲା ବେଳକୁ ପୁଣି ଭାରି କଷ୍ଟ ହଉଛି ବହୁତ।
ହଁ ନା ଡ୍ରେସ ଗଡା ଶୁଖ କାନ୍ତୁନି ଏ ତ ଖରା ନାହିଁ କିଛି ନାହିଁ
ନ ଶୁଖେଇଲେ ବି ଡ୍ରେସ ଆଉ ମାନେ କେତେ ଧୋଇକି କେତେ ଇଏ କର ପାଞ୍ଚ ଛଅ ହଳ ସେମିତି ହେଇକି ହିଁ ପଡ଼ିଛି। ଚାରି ଦିନ ହେଲାଣି ସେମିତି। ସେଇଥିପାଇଁ ଶୁଖେଇବା ପାଇଁ ଇଏ କରିଥିଲି ଆଉ। ଆଉ ଆପଣଙ୍କର ମୁଁ ଗାଁ ରେ ଶୁଣିଥିଲି ବ ବଡ ଆକାରରେ ରଜ ରଜ ମହୋତ୍ସବ ଟା ବହୁତ ବଡ ଆକାରରେ ହୁଏ ମୁଁ ଦେଖିଥିଲି ଆପଣଙ୍କର ମୋର ଯୋଉ ସାଙ୍ଗସାଥୀ ଥି ମାନେ ଅଛନ୍ତି। ସେମାନେ ହ୍ଵାଟସଆପ ରେ ଛାଡନ୍ତି ସବୁ ହୁଏ ଗୁରାକ କଣ ହୁଏ ମାନେ କେମିତି କଣ ସେଠି ହୁଏ?
ଏବେ ସବୁ ଏବେ ସବୁ ତ ହେଲାଣି ମାନେ ଟେଣ୍ଟ କପଡ଼ା ସବୁ ମରାହଇକି ପୁରା ଦୋଳି ଫୋଳି ରଜ ତିନି ଦିନ ବି ଭୋଜି ହେଉଛି।
ଆଉ ଭୋଜି ଭାତ ବି କରନ୍ତି।
ଭୋଜି ଭାତ ବି ହେଉଛି ଆମର ଝିଅ ଗୁଡା ଆଗରୁ ଏମିତି ହେଉନଥିଲା ଏବେ ବଢିଆ କିଣି କଲେଣି ସବୁ।
ଆଚ୍ଛା ଆପଣ ସେଇ ଗାଁ ରେ ଝିଅ ତାହେଲେ?
ନା ନା ଆ ମୁଁ ହେଉଛି ଯାଜପୁର ଟାଉନ ବାପଘର।
ହୁଁ ହୁଁ ଆପଣ ଆପଣଙ୍କ ବାପା ଘରକୁ ଯାଆନ୍ତି ବୁଲିବା ପାଇଁ କେତେବେଳେ କେମିତି?
ହଁ ଯାଏ ଦୂର ବାଟ ହେଇଯାଉଛି ଆଉ କେତେବେଳେ କେମିତି।
ଢେଙ୍କାନାଳରୁୁ ଯାଜପୁର ତ କେତେ ବାଟକି?
ହଁ ତଥାପି ଦେଢ଼ ଘଣ୍ଟା ଦୁଇ ଘଣ୍ଟା ରାସ୍ତା ହେଇଯାଉଛି ଆଉ। ଛୋଟ ଛୁଆକୁ ନେଇକି କାର ରେ ଯେତେବେଳେ ଯାଉଛି କାରରେ ଯାଉଛି ବାଇକ୍ ରେ ତ ଯାଇ ହେଉନି।
ହଁ ଦୂର ବାଟ ହେଲାଣି ଛୋଟ ଛୁଆଙ୍କୁ ନେଇକି ତ ଯାଇ ହବନି ଏତେ ବାଟ ନା?
ହଁ ଆଉ ଆପଣଙ୍କ ଆଡେ କେମିତି କଣ ରଜଭଜ କଣ କେମିତି କହ।
ଆମର ଏଠି ଯେହେତୁ ଆମେ ଟାଉନରେ ଏଠି ଭୁବନେଶ୍ୱର ରେ ରହିଛୁ ନା ଆମର ଏଇ ମାନେ ଗଳି ଗଳି ପାଖରେ ପୁରା ରଜ ମହୋତ୍ସବ ଚାଲିଛି କିନ୍ତୁ ମୁଁ ଏଇ ବର୍ଷ କିନ୍ତୁ ଛୁ
ଗାଁ ଗାଁ ରେ ଯେମିତି ଲାଗିବ ସିଆଡ଼େ ଏତେ ଇଏ ନୁହଁ ଖାଲି ପିଠାପଣା
ହଁ ହଁ ସେଇଆ। ତ ଏଇ ବର୍ଷ ତ ମୁଁ ରଜରେ କୁଆଡେ ବି ବୁଲିବା ପାଇଁ ଯାଇନି ନହେଲେ ପ୍ରତ୍ୟେକ ବର୍ଷରେ ରଜରେ ଏମିତି ଗୋଟେ ଗୋଟେ ଜାଗା ଥାଏ ଯୋଉଟା କି ମୁଁ ଦେଖିନ ଥାଏ ଦେଖିବା ପାଇଁ ମୋତେ ଭଲ ଲାଗେ ସେ ଜାଗା। ଜାଗାକୁ ମୁଁ ଯାଏ ଗତ ବର୍ଷ ବୋଧେ ଅ ସେଇ ଆମର ଶହିଦି ନଗର ପାଖରେ ଆମର ସେଇଠି ରଜ ଦୋଳି ପଡିଥିଲା ପିଠା ପଣା ହଉଥିଲା ତାପରେ ସେଠି। ଯୋଉ ଗାଡିଆନ ମାନଙ୍କ ପାଇଁ ଛୁଆ ମାନଙ୍କ ପାଇଁ ତାଙ୍କର ମିୟୁଜିକାଲ ଚେୟ କମ୍ପିଟିସନ ହଉଥିଲା ତାପରେ ସେଇଠି। ତାନ ଦୋଳି ଫୋଳି ଯୋଉ ଲାଗିଥିଲା ତା ସାଙ୍ଗରେ ଅଳତା ମେହେନ୍ଦୀ। ଆମ ଲୁଡୁ ଚେସ୍। ଆଉ ରଜରେ ଆମର ଯେତେ ସବୁକୁ ଖେଳ ସବୁ ଥାଏ। ଯୋଉ ଯୋଉ ଖେଳ ଝିଅ ମାନେ ଖେଳନ୍ତି ସେଇ ସବୁ ଜିନିଷ ସେମାନେ ପକେଇଥିଲେ।
ପ୍ରୋଗ୍ରାମ୍ ବି ରଖୁଚନ୍ତି ଛୋଟ ଛୁଆମାନେ ସବୁ।
ହଁ ଡାନ୍ସ ର ବି ରଖୁଚନ୍ତି ସେମାନେ। ଆଉ ମୁଁ ସେଇ କଥା କହିଲି ଅଳତା ମେହେନ୍ଦୀ ଏରା ସବୁ ଲଗେଇବାର। ଥିଲା ତାଙ୍କର ସେଠି। ତମେ ଯେତେ ଡିଜାଇନ ର ଚାହିଁବ ସେତେ ଡିଜାଇନ ର ସେମାନେ ଲଗେଇଦେବେ ଆଉ ପଇସା ନେବେ କିନ୍ତୁ। ଆଉ କିନ୍ତୁ ଖେଳିବା ପାଇଁ ଲୁଡୁ ଚେସ୍। ଆଉ କଣ ଅଲଗା ସବୁ ଖେଳ ଥିଲା ମୋର ଆଉ ମନେ ନାହିଁ। ସେ ଖେଳ ପାଇଁ ସେମାନେ। ଖେଳୁଥିଲେ ତାପରେ ଅଲଗା ସବୁ। ରାଜ୍ୟର ସେବୁ ଲୋକ ଆସିଥିଲେ ତାଙ୍କର ମାନେ ଡେସ୍ କ କପଡା ସବୁ ପକେଇଥିଲେ ତାଙ୍କର ଖାଇବା ଜିନିଷ ବି ପ ପକେଇଥିଲେ ଗତ ବର୍ଷ ଯୋଉ ସହୀଦ ନଗର ପାଖରେ ଆମର ହେଇଥିଲା ସେଠି ପକେଇଥିଲେ। ତାପରେ ଆଉ ଗୋଟେ ବର୍ଷକୁ ମୁଁ ଯାଇଥିଲି କଟକରେ ଅଛି। ଦେଓଝର ଗୋଟେ ଅଛି ଆଉ ସେତେ ବେଳୁ କୁ ଆମର କଣ ବର୍ଷା ଦିନେ ଟିକେ ଶୀତ ଦିନେ ଟିକେ ଝରଣାର ପାଣି ଟିକେ ବାହାରି ଏ ଅଧିକ ଝରଣା ଇଏ ହେଇଥାଏ ବର୍ଷା ଜଳ ସକାଶେ କିନ୍ତୁ
ଆଜ୍ଞା।
ଗତ ବର୍ଷ ଯୋଉ ଯାଇଥିଲି ଗତ ବର୍ଷ ସେଠିକି ତାହା ଗତ ବର୍ଷ ଯାଇଥିଲି ଦେଓଝର। ଝରଣାରୁ ପାଣି ହିଁ ନଥିଲା। ଖାଲି ଆମେ ଜିଦି କରିକି ଆମେ କହିଲୁ ଗୋଟେ ଆସିଥିଲୁ ମାନେ ବହୁତ ବା ଟରୁ ଭୁବନେଶ୍ୱରରୁୁ ଯାଇଥିଲୁ କଟକ ବାଟେ ହେଇକି ତ୍ରିଶୁଳିଆ ହେଇକି ଆମେ ଯାଇଥିଲୁ। ଆଉ ସିଏ ହଉଛି ଆଠ ଗଡ ଉପରକୁ ଆହୁରି।
ଆପଣଙ୍କର ମାନେ ଭୁବନେଶ୍ୱର ରେ ସମସ୍ତେ ରୁହନ୍ତି ପ୍ରପର୍ ଘର ନା ନା ମାନେ
ଅ ହଁ ଆମର ଯେହେ ତ ବାପା ଆମର ଚାକିରି ଏଇଠି ଥିଲା ତ ସେଇଥିପାଇଁ ଆମେ ଏଇଠି ସମସ୍ତେ ରହୁଥିଲୁ କିନ୍ତୁ ଆମର। ଗାଁ ହଉଛି ଅ ପାରଦୀପ ପଟ ତାରପୁର ଉତ୍ତର କୋଳ। ଆମର ଘର ଆଜ୍ଞା ଆଜ୍ଞା। ସେଇଠି ଆମର। ଜେଜେ ବାପା ଜେଜେମା ବଡ ବୋଉ ବଡ ବାପା ସମସ୍ତେ ସେଇଠି ଆମେ ରହୁଥିଲୁ ଏବେ ସେଠି କେହି ନାହାନ୍ତି। ଆମର। ବଡ ବାପା ଯେହେତୁ ନାହାନ୍ତି ସିଏ ବଡ ମା କଟକରେ ଆସିକି ରହିଲେ। ତାପରେ ଜେଜେ ଜେଜେ ମା ସମସ୍ତେ ସେମାନେ ଚାଲିଗଲେ ଗାଁ ରେ ଏବେ ଘର ସେମିତି ଅ ଛି ଆଉ କି ନାହାନ୍ତି ଆମର ସେଠି ଖାଲି ହଁ ହଁ। କୁଟୁମ୍ବ ଖାଲି ଯାହା ଅଛନ୍ତି ଆମର। ସେଇଠି ହଁ କେତେବେଳେ କେମତି ଏମତି ମାନେ କୁଟୁମ୍ବରେ କିଏ ଏମତି ମା ମ ମାନେ କାହାର ନା ମରିଗଲେ କିଏ କିଏ ଆଉ କିଏ ଜନ୍ମ ହେଲେ ଛୋଟ ଛୁଆ। ସେତିକି ବେଳକୁ ପରିବାର ଲୋକ ଆମର କେମିତି ଭାଇ। କି ବାପା କି ମା ଏମତି ଯାଆନ୍ତି ଆଉ। ବାପା ତ ପ୍ରାୟ ଯାଇପାରନ୍ତିନି କାରଣ ବାପାଙ୍କର ଆମର ପାରାଲିସିସ୍ ହେଇଯାଇଛି ସେ ପାରଲିସିସ୍ ହେଇଯାଇଥିଲା ତାପରେ ସେ ଆପେ ଆପେ ମେଡ଼ିସିନ ଖାଇକି ଧୀରେ ଧୀରେ ଚଲାଚଲି କରୁଛନ୍ତି କିନ୍ତୁ ସେ ଗାଁ କୁ ଯା ହଁ ଗାଁକୁ ଯାଇନାହାନ୍ତି ପାଖାପାଖି ପନ୍ଦର କୋଡିଏ ବର୍ଷ ହେଲାଣି ସେ ପାଖାପାଖି ଗାଁକୁ ଯାଇନାହାନ୍ତି। ନହେଲେ ବାପାଙ୍କ ଦେହ ଯଦି ଭଲ ଥାଆନ୍ତା ବାପା ସବୁବେଳେ ପ୍ରାୟ ମାଡିଯାଆନ୍ତେ ଗାଁକୁ।
ଭୁବନେଶ୍ୱରରେ ରହୁଛନ୍ତି ଯେହେତୁ ପୁରୀ ଯାଉଥିବେ ତ ପ୍ରାୟ ଟାଇମ୍ ଯାଉଥିବେ।
ହଁ ହଁ ପୁରୀ। ପୁରୀ ପ୍ରାୟ ମାନେ ଏମତି ବର୍ଷକୁ ଛଅ ସାତ ଥର ଆମେ ପଳଉ ଆଉ ଏଇ ରଥଯାତ୍ରା ଟାଇମିଂ ରେ ତ ପ୍ରାୟ ସବୁବେଳେ ଯାଏ ଯେତେବେଳେ ମହାପ୍ରଭୁ ଯେତେବେଳେ ରଥ ରେ ଥାଆନ୍ତି ସେତେବେଳେ ଯାଇଥାଏ। ରଥଯାତ୍ରା ଦିନ ତ ଯାଇପାରେନି କିନ୍ତୁ ସେ ମାଉସୀ ମା ଘରୁ ବାହୁଡ଼ା ଦିନ ରିଟର୍ଣ କଲା ପରେ ମାନେ ଫେରିକି ଆସିଲା ପରେ ଯେତେବେଳେ ଶ୍ରୀମନ୍ଦିର ସାମ୍ନାରେ ଥାଆନ୍ତି ସେତେବେଳେ ଚାରି ପାଞ୍ଚ ଯୋଉ ଥାନ୍ତି ଏମିତି ଯୋଉ ଅଧରପଣା ହୁଏ କି ସୁନାବେେଶ ହୁଏ ନୀଳଦ୍ରୀ ବିଜେ ସେଇ ସମୟରେ ଆ ଆମେ ଯାଇଥାଉ ସେ ଦି ଚାରି ଦିନ ଯୋଉ ବାହାରେ ରହିଥାନ୍ତି ସେଇ
ଏଇ ଯେଉ ସ୍ନାନ ସ୍ନାନ ପୁର୍ଣିମା ଟାଇମରେ
ସ୍ନାନ ପୂର୍ଣ୍ଣିମାରେ ସ୍ନାନ ପୂର୍ଣ୍ଣିମାରେ ତ ମୁଁ ଯାଇପାରେନି କେବେ ବି ଯାଇପାରେନି। ସେଇ ଦୂରଦର୍ଶନ ମାଧ୍ୟମରେ ମୁଁ ଯାହା ଦେଖିଦିଏ। ଗହଳି ଏଇ ଗହଳି
ବହୁତ ଗହଳି ରଥଯାତ୍ରା ବି ବହୁତ ଗହଳି ରଥଯାତ୍ରା ବି ଗନେ ହେଟି ଭଲ ଲାଗୁଥିବ।
ରଥଯାତ୍ରା ନାଇଁ ମୁଁ କେବେ ବି ଯାଇନି। ଗହଳି ବହୁତ ପନ୍ଦର ଲକ୍ଷରୁ କୋଡିଏ ଲକ୍ଷ ଲୋକ ହୁଅନ୍ତି ମୋର ଗୋଟେ ଭାଇ ସିଏ ସେ ଗୋଟେ ଗୋଟେ ସଙ୍ଘରେ ଅଛି ସିଏ ଯାଇକି ସେଠି ତାଙ୍କର ପାଣି ହଉ କି ଦହିବରା ହଉ ଏମିତି ସବୁ ଦିଅନ୍ତି ସେବି ବହୁତ ଥର କହିଛି ଆସିବା ପାଇଁ। କିନ୍ତୁ ଏଇ ଗହଳିରେ ଲୋକ ଠେଲା ପେଲାରେ ବହୁତ ଜଣଙ୍କୁ ମାନେ ଚକଡା ଚକଡି ହେଇକି ସେମାନେ ମରି ମାରି ଯାଆନ୍ତି। ତ ଘରେ ବି ସେମିତି ଛାଡତିନି। ଛାଡିବା ଠିକ କିଛି କଥା ନାହିଁ କିନ୍ତୁ ବହୁତ ଗହଳିରେ ନିଜକୁ ନିଜେ ଅଣନିଶ୍ୱାସୀ ଫିଲ୍ ହବ ଆଉ ଯାଇ ହୁଏନି ସେଥିପାଇଁ ଆମେ କେହି ବି ଯାଉନା।
ହଁ ଏବେ ଆଉ ପୁରୀ ସବୁବେଳେ ଭିଡ।
ସବୁବେଳେ ପୁରୀ ତ ସେ ମହାପ୍ରଭୁ ସେ ଆମ ଦେଶରେ ଏକୋଟି ନୁହେଁ ପୁରା ବ୍ରହ୍ମାଣ୍ଡର ସେ ଠାକୁର ଆଉ ଯେହେତୁ ମାନେ ଗୋ ଗୋଟିଏ ଦିନ ସେ ବାହାରକୁ ଆସନ୍ତି ପୁରା ବ୍ରହ୍ମାଣ୍ଡର ଲୋକଙ୍କୁ ଦର୍ଶନ କରିବା ପାଇଁ ସିଏ ହିଁ କୋଟିଏ ଜେ ଠାକୁର ସମସ୍ତଙ୍କୁ ଦର୍ଶନ
ଭୁବନେଶ୍ୱରରେ ନା ଭୁବନେଶଶ୍ୱର ଯେତେବେଳେ ରୁହନ୍ତି ଏଠି ଘଟଗାଁ ଅଛନ୍ତି ଆମର
କେଉଁଝରରେ ଘଟଗାଁ ମୁଁ ପୂର୍ବ ଥର ଯାଇଥିଲି ହଁ ମୁଁ ଗୋଟେ ସାଙ୍ଗ ମୋର ଆଜ୍ଞା ଆଜ୍ଞା ମୁଁ ଏଇ ଗତ ବର୍ଷ ହିଁ ଯାଇଥିଲି। ଅ ମୋର ଗୋଟେ ସାଙ୍ଗର ଘର ଅଛି ସେଇ ଦେବଗଡରେ ଦେବଗଡରେ ଅଛି ପୁରା ଯୋଉଟା କି କୁହନ୍ତି ସବୁଠାରୁ ଅ କମ ତାଙ୍କର ଜନ ଜନସଂଖ୍ୟା ତାଙ୍କର ସେଇଠି। ଆଉ ସେଇଠି ଯାଇ ଥିଲେ ତାଙ୍କର ସେଇଠି ଗୋଟେ ଜଳପ୍ରପାତ ଥିଲା ପ୍ରଧାନ ପାଟ ବୋଲି ସେଠିକି ଯାଇଥିଲୁ ଆଉ ତିନିଟା ଜାଗା ଯିବାର ଥିଲା କିନ୍ତୁ ସମୟ ଅଭାବରୁ ଆମେ ଯାଇପାରିଲୁନି। ତାପରେ ସାଙ୍ଗର ଘର ଯେହେତୁ ସେଇଠି ଥିଲା ସେଇଠି ତିନି ଚାରି ଦିନ ଦି ଦିନ ଖଣ୍ଡେ ରହି ଛୁ। ତାର ଖାଇବା ପିଇବା ତାର ବାତାବରଣ ଆଉ ତାପରେ ମାନେ ଆମେ ଯୋଉ ଟାଇମିଙ୍ଗରେ ଯାଇଥିଲୁ ସେ ବୋହୁତ ଶୀତ ଥିଲା ସେଇ ଟାଇମ୍।
ଆଉ ଏଠି ଆଉ ମନ୍ଦିର ଆଉ କୋଉ ମନ୍ଦିର ଆସନ୍ତି ନା ଭୁବନେଶ୍ୱରରୁ ଆସିବାକୁ ତ ଇଏ ଲାଗି
ଭୁବନେଶ୍ୱରର ଆମର ତ ମନ୍ଦିର ମାଳିନୀ ସହର ବୋଲି କହନ୍ତି ଆଉ ଭୁବନେଶ୍ୱରରେ ଅଧିକ ଙ୍କ ମନ୍ଦିର ଲିଙ୍ଗରାଜ ମନ୍ଦିର ମୁକ୍ତେଶ୍ଵର ମନ୍ଦିର। ଙ୍କ ମନ୍ଦିର ଲିଙ୍ଗରାଜ ମନ୍ଦିର ମୁକ୍ତେଶ୍ଵର ମନ୍ଦିର
ହଁ ସିଏ ସିଆଡେ ବୋହୁତ ହଁ।
ଏଠି ସବୁ ତ ମନ୍ଦିର ହିଁ ମନ୍ଦିର ଖାଲି। ଆଉ ଆଉ କେତେବେଳେ କେମିତି ଏମତି ସମୟ ମିଳିଲେ ସାଙ୍ଗସଥି ସାଙ୍ଗ ସାଥି ମାନଙ୍କ ସାଙ୍ଗରେ ଅଲଗା ଜାଗାକୁ ତ ଯାଇଛି। ମୁଁ ଓଡିଶାର ଯେତିକି ଜାଗା ଯାଇନି ଅ ସେମିତି ବାହାର ଜାଗାକୁ ଗୋଟେ ଦିଟା ଜାଗାକୁ ଏମିତି ଯାଇଛି କିନ୍ତୁ ହେଲେ ବି ମୁଁ ଏତେ ବୁଲାବୁଲି କରିପାରିନି ଖାଲି ବୋଧେ ମୁଁ ଯାଇଥିଲି ସେଇ ମ ମଥୁରା ବୃନ୍ଦାବନ ଯାଇଥିଲି ଯେତେବେଳେ ସେତେବେଳେ ଜଣଙ୍କ ସାଙ୍ଗରେ ଯାଇଥିଲି ସେଇ ସମୟରେ ଟିକେ ବୁଲାବୁଲି କରିଥିଲି ପ୍ରେମ ମନ୍ଦିର ଘରିକା ବାଙ୍କି ବିହାରୀ। ଅ ବର୍ଷାଣ ଏଇ ସବୁ ଜିନିଷ ଦେଖିକି ଆସିଥିଲି ସେଇଠି। ଆଉ ଆପଣ କୋଉଠି ବୁଲାବୁଲି କରିବା ପାଇଁ ଯାଇଛନ୍ତି?
ହଁ ଝିଅବେଳେ ଯାଇଛି ଦିଲ୍ଲୀ ଯାଇଛି। ମୋ ଭଉଣୀ ଭିଣେଇ ସେଠି ଅଛନ୍ତି। ଆ ଆଗ୍ରା ମଥୁରା ନା ଆଉ ବାହାହେଲା ପରେ
ଦିଲ୍ଲୀ ର ସେଇଠି ଆପଣ ଲୋଟସ୍ ଟେମ୍ପଲ୍ ଅକ୍ସର୍ ଧାମ ସେଗୁରା ସବୁ ଯାଇଛନ୍ତି?
ହଁ ଲୋଟସ୍ ଟେମ୍ପୁଲ ହେରିଆ ସେଗୁଡା ଦେଖିଛି ଇଣ୍ଡିଆ ଗେଟେ। ଆଉ ପଞ୍ଜାବ ପଞ୍ଜାବ ଯାଇଛି ଆଜ୍ଞା। ଆ ଗୋଲଡେନ୍ ଟେମ୍ପୁଲ ସେ ତ ପ୍ରସିଦ୍ଧ।
ହଁ ହଁ ହଁ।
ଆଉ ଇଣ୍ଡିଆ ପାକିସ୍ତାନ ବର୍ଡ଼ର ଏ ସବୁ। ଏ ସବୁ ବୁଲିଛୁ ଆଉ।
ତାପରେ ବା ହେଇ ସାରିଲା ପରେ ଆପଣ ଯାଇନାହାନ୍ତି?
ନାଁ ବାହା ହେଇ ସାରିଲା ପରେ ଏ ପୁରୀ ପୁରୀ ଯାଇଛି ଥରେ ଆଉ ଘଟ ଟଗାଁ ଆଉ କୁଆଡେ ଯାଇନି ଏତେ ଆଉ ଛୁଆ ତ ଆଉ ଛୋଟ ଛୋଟ ହେଇଥିଲା ଆଉ ଯାଇନି ଆଉ।
ଆଉ ସେ ଢେଙ୍କାନାଳ ରେ କଣ ଅଛି ବୁଲିବା ପାଇଁ?
ଢେଙ୍କାନାଳରେ ଏଠି ଆମର କପିଳାସ ଅଛି।
ହଁ କପିଳାସ ଆପଣ ପାହାଚ ଚଢିକି ଯାଇଥିଲେ ତେରଶହ ବାଉନ ପାହାଚ କୁହନ୍ତି ସେ ତେରଶହ ବାଉନ ପାହାଚ ଆପଣ ଚଢିକି ଯାଇଥିଲେ?
ମୁଁ ଟୋଟାଲେ ଯା ଯାଇନି।
କପିଳାସ କେବେ ବି ଯାଇନାହାନ୍ତି ଆପଣ ଘର ପାଖରେ ରହିକି କପିଳାସ କେବେ ଯାଇନାହାନ୍ତି?
ଏବେ ଯାଇନି ଛୁଆ ଛୋଟ ଯିବୁ ଆଉ। ଏବେ ଯିବୁ ଆଉ। ହଉ ହଉ ମ୍ୟାଡ଼ାମ ଠିକ ଅଛି। ହଉ ଆପଣଙ୍କ ସାଙ୍ଗେ କଥା ହେଇ ବହୁତ ଖୁସି ଲାଗିଲା ଆଉ ରଖୁଚି ଆ।
ଆଜ୍ଞା ଆଜ୍ଞା ଠିକ୍ ଅଛି। ଧନ୍ୟବାଦ।